ହ୍ୟାଲୋ! ହୁଁ ତମ ଲାଇଫରେ ସେମତି ହେଇଛି ନା ମାନେ ଫରେଷ୍ଟ ଏକ୍ସାମ୍ ଦିଅ ତାପରେ ରିଗ୍ରେଡ କି ଆଉ ଟିକେ ବେଟର ପଢିଥିଲେ ହେଇଥାନ୍ତା।
ବହୁତ ଖାମଖିଆଲି ମୁଁ ମାନେ ମାନେ ଯେତିକି ମୋ ପାଖରେ ଥାଏ ଆବିଲିଟି କରିବାକୁ ମୁଁ ତାଠୁ ବହୁତ କମ କରେ।
ଆଛା ମୁଁ ମୋର କିନ୍ତୁ ଏମିତି ହେଇଛି ମାନେ ଟେନ୍ଥ ଟାଇମରେ ହେଲା ଏଜ୍ଜାମ୍ ଟାଇମ ରେ ମୁଁ ବର୍ଷା ସାରା ପଢିନି ଟୋଟାଲ। ଲାଷ୍ଟ ଦି ମାସ ପଢିଚି। ଲାଷ୍ଟ ଦି ମାସ ପଢିକି ଏଜ୍ଜାମ୍ ଦେଇଚି। ମାତ୍ର ସେଭେଣ୍ଟୀ ଫାଇଭ ପର୍ଶେଣ୍ଟ ଆସିଲା।। ଆମ ସାର ମାମ୍ ମାନେ କହିଲେ ତମଠୁ ଏକ୍ସପେଟେସନ ନଥିଲା ତମେ ମାତ୍ର ସେଭେଣ୍ଟି ଫାଇବ ଆଣିବ ବୋଲି। ।
ହୁଁ।
ସେ କଣ ହେଇଥିଲା ନା ମୋର ଯୋଉ ଡାଡିଙ୍କର ଟିକେ ହେଲଥ ଇସୁ ହେଇଯାଇଥିଲା ମୋ ଟେନ୍ଥ ଇୟର ଟାଇମ୍ ରେ। ଦିଦି ଦି ଜଣଙ୍କର ବାହାଘର ବି ହେଲା। ଟିକେ ଘର କଣ୍ଡିସନ ଠିକ ନଥିଲା ସେଥିପାଇଁ ଏଜ୍ଜାମ ଟା ଖରାପ ହେଇଗଲା ଆଉ।
ହଁ।
ହୁଁ ତା ବାଦ ବି ଆଇଟିଆଇ ଆଇଟିର ଏଜ୍ଜାମ୍ ବହୁତ ଭଲ ଯାଇଛି। ଲାଷ୍ଟ ଇୟର ର ନାଇଟି ଫୋର୍ ପର୍ଷେଣ୍ଟ ଥିଲା। ଏଥରକ ଆଇ ହୋପ ନାଇଣ୍ଟି ଫାଇବ ଉପରକୁ ଯାଉ।
ହୁଁ।
ଆଉ ହଁ ଟ୍ରାଏ କରିବା। ଆଉ ବାକି କି ଆମ ଏକ୍ସଟନାର୍ଲ ଙ୍କ ହାତରେ ଅଛି। ସିଏ ପ୍ରାକ୍ଟିକାଲରେ କଣ ମାର୍କ ଦେବେ କଣ ନାଇଁ। ଆମର ଯିଏ ଏଇ ଥରକ ଏକ୍ସଟନାଲ ପଡିବେ ତାଙ୍କ ସହିତ ମୋର ଝଗଡା ହେଇଯାଇଚି।
ଆରେ କାହିଁକି?
ସେ ନା ସେ ଗୋଟେ କହିବାକୁ ଗଲେ ଏକ୍ଜାମ ଟାଇମରେ ସିଏ ଆସିଥିଲେ ଥାର୍ଡ଼ ସେମିଷ୍ଟରରେ ଆମର ପ୍ରାକ୍ଟିକାଲ୍ ଏକ୍ଜାମ ନେବା ପାଇଁ। । ଟାଇମ ରେ ଯଦି ଆମ ମାନଙ୍କୁ ପିଲା ହିସାବରେ ଆମକୁ ମନା ଅଛି, ଆମେ ଫୋନ ୟୁଜ୍ କରି ବୁନୁ କ୍ଲାସରେ। ଏ ଫୋନ ୟୁଜ କେବଳ ପାଠ ପାଇଁ କରାହେବ। ଅଲଗାସବୁ ଇଏ ପାଇଁ ନୁହଁ, ସୋଆଲ ମିଡିଆ ପାଇଁ ନୁହଁ। ତ ସିଏ କଣ କର ଥିଲେନା ଆମ ଇଏ ଟାଇମରେ ପ୍ରାକ୍ଟିକାଲ ଟାଇମରେ ସିଏ ଫୋନ୍ ରେ ରିଲସ ସ୍କ୍ରୋଲ୍ କରୁ ଦେବେ। ତ ସେଇ ଯୋଗୁ ଯେତେବେଳେ ମ୍ୟାମ୍ ଆମକୁ ସବୁବେଳେ ଷ୍ଟ୍ରିକଟଲି ମନା ହଉଛି ଇନଫାକ୍ଟ ଥରେ ଗୋଟେ ଛୁଆଟିରେ ଫୋନ ନେଇଗଲେ ଦେଲେନି। ଦିନେ ଗୋଟିଏ ଦିନ ପର୍ଯ୍ୟନ୍ତ ଫୋନ ଦେଲେନି। ଫୋନ କହିବାକୁ ଗଲେ ତ କେତେ ନିଟ୍ ତମେ ଲାଇଫ୍ ରେ ଜାଣି ହିଁ ଥିବ।
ସେଇୟା।
ସେଇ ତ ସେ ତ ଯଦି ଦେଲେନି ଦେଲେନି ତାକୁ ଫୋନ। ସେ ଦିନ ମୁଁ ଦେଖିଥିଲି। ତ ସେତେବେଳେ ମୁଁ ସାର୍ ଙ୍କୁ କୋଶ୍ଚିନ କରିଦେଲି। କି ଭଲରେ ପଚାରିଲି ମୁଁ। ସାର୍ ଆଉ ଆମ ମାନେ ଆଜ୍ ଏ ଷ୍ଟୁଡେଣ୍ଟ ଆମର ନିଟ୍ ଥାଇକି ଫୋନ ର ଯେହେତୁ ପିଡ଼ିଏଫ୍ କରିକା ଦରକାର ଅଛି ଆମେ ଫୋନ ୟୁଜ କରୁନୁ। ତ ଆପଣ ଏଠି ଆଜ୍ ଏ ଟିଚର୍ ଆମମାନଙ୍କ ପ୍ରାକ୍ଟିକାଲ ଟାଇମ୍ ରେ ସୋସିଆଲ ମିଡିଆ ୟୁଜ୍ କରିବା ତ ଠିକ ନୁହେଁ ନା। ତ ମୁଁ ଏଇଆ ଯେମିତି ସାର୍ ଙ୍କୁ କହିଲି ସାର ସେଠୁ ରାଗିଗଲେ। ସାର୍ ସେଠୁ କହୁଛନ୍ତି ତା ତାପରେ ଜାଣିଥିବେ ସାର୍ କଣ କଣ ସବୁ କହିଥିବେ। ତମେ ଷ୍ଟୁଡେଣ୍ଟ ତମେ ଷ୍ଟୁଡେଣ୍ଟ ହିସାବରେ ରୁହ। ତମେ କେବେ ଏମିତି ଗାଳି ଶୁଣିଚ? ।
ଉଁ ନା ସେମିତି କେବେ ମୋ ସହିତ ଏନକାଉଣ୍ଟର ହେଇନି। ହେଇନି କେବେ। ବାକି ଟିକେ ଏମତି ସାରଙ୍କୁ ଟିକ୍ସ କରିବା ଟାଇପର ସ୍କୁଲ ରେ ହେଇଥିଲି। ମାନେ ସେ ସାର୍ ଙ୍କ ସହ ବହୁତ ମିଶେ। ମୁଁ ତାଙ୍କୁ ଟିକେ ମାନେ ଟିକେ ଅଧିକ ମୁଁ ହେଇଥିଲି। ତାପରେ ସାର୍ ମତେ ପୁରା ଛିଡା କରି ପାଟି କରିଥିଲେ ଶୁଣେଇଲେ। ଶୁଣେଇଲେ। ତା ପରେ କୋଶ୍ଚିନ ପଚାରଲେ ମୁଁ ଆନସର କହିଦେଲି। ତାପରେ ମତେ ଭଲ ପିଲା କହିଲେ। କହିଲେ ଦେଖ ଭାଇ ଇଏ ଲାଗୁଛି ପୁଣି କୋଶ୍ କୋଶ୍ଚିନ୍ କହିକି ଆନ୍ସର ବି କହିଦେଉଛି। ଭଲ ଛୁଆ ଟା। ବଅଟ ଏମିତି କେବେ ହଁ କାଇଣ୍ଡ ଅଫ ବହୁତ ଥିଲି।
ଆଚ୍ଛା ଏବେ ବଡ ହେଲଣି ଆଉ ଥୋଡ଼ି ନା ଥିବ ଦୁଷ୍ଟାମି।
ହୁଁ।
ସେ ସାରଙ୍କ ସହ ଝଗଡା ହେଇଯାଇଚି ଏବେ ପୁଣି ଆମ ମ୍ୟାମ କହୁଚନ୍ତି କି ସାଇକ୍ରିଷ୍ଣା ତମର ଏଥର ପୁରା ଦାଦ ବାହାରିବ ମୁଁ କହିଲି କଣ ନା ତମେ ନେକ୍ସଟ ର ଯାହାର ଝଗଡା ହେଇଥିଲ ସେ ଏକ୍ସଟ୍ରିନାଲଙ୍କ ସହିତ ତ ଏଥର ସିଏ ହିଁ ଅଛନ୍ତି ପ୍ରାକ୍ଟିକାଲ ଏକ୍ଜାମ ରେ। ମୁଁ କହିଲି ମ୍ୟାମ ଟିକେ କଁ କରନ୍ତୁ ତାଙ୍କୁ ନ ରଖନ୍ତୁ ଆମ ପ୍ରାକ୍ଟିକାଲ ଏକ୍ଜାମ ରେ। ମ୍ୟାାମ କହିଲେ ସେମିତି ମୁଁ ତ କିଛି କିଛି କରିପାରିବିନି ଫିରବି ମୁଁ ଟ୍ରାଏ କରୁଛି ଦେଖିବା କାଳେ ତ ତମ କଥା ଟା ଯୋଉ ହେଇଥିଲା ଇସୁ ପୂର୍ବ ଥରକ, ତାକୁ ସଟଆଉଟ କରିବାକୁ ଟ୍ରାଏ କରିବା ମେବି ସେ ଠିକ୍ ଠାକ ହେଇଯିବେ ପୁଣି। ଆଉ ମୁଁ କାଲି ହଉ ଠିକ ଅଛି। କିଏ ଆଉ ଦେଖନ୍ତୁ ମ୍ୟାମ କଣ ହଉଚି ନହେଲେ ଏକ୍ସଟରନାଲ କୁ ନା ସେମାନେ ପୁଣି ରାଗ ର ଖି ଦେଲେ ଏକଜାମ ଖରାପ ହେଇଯିବ ମୋର।
ହଁ ସେଇଟା ପା।
ହଁ ଆଉ ତମେ କୁହ କିଛି।
ଗ୍ରାଜୁଏସନ ଲାଇଫରେ କହିବାକୁ ଗଲେ ବହୁତ ସହି ସଇ କି ଆସିଛୁ ଟିଚର ମାନଙ୍କର। କିନ୍ତୁ କଣ କରିବା ଗୋଟେରେ ଟାଇମରେ ରହିବାକୁ ପଡ଼େ କହିଲେ ସେମାନେ ଆମ ମାର୍କ ଖାଇଦେବେ।
ହଁ।
ତାଙ୍କ ହାତରେ ମାର୍କ ଥାଏ ବୋଲି ସେମାନେ ଓ ହୋ। ହାଲୋ।
ଆ ହଉ ଯେତେ ହେଲେ ପ୍ରଫେସର ଭାଇ ଯେତେ ସେତେ ଭଲ।
ହାଲୋ।
ହଁ ହଁ କୁହ।
ହଁ ସିଏ ତମେ ତ ଲେକ୍ଚର ହବ ଫ୍ୟୁଚର ରେ। ନହେଲେ ଓ ପି ଏସ୍ ଏକଜାମ ଦେବ ଯଦି ତମେ ଲେକ୍ଚର ହୁଅ ଆଉ ତାହେଲେ ତମେ ଏମିତି କରିବ ସ୍ଟୁଡେଣ୍ଟ ମାନଙ୍କ ସହିତ ଯାହା ଉପରେ ରାଗ ରଖି ମାରକ୍ କାଟିଦବ।
ବିଲକୁଲ ହିଁ ବା ହଁ ଯିଏ ଅଭଦ୍ରାମି ଯିବ କି ଉଦ୍ଧତ ହବ ତାକୁ ବସ ଟିକେ ବୁଝ ସିଏ ପା ଆମ ଇଏରେ କିନ୍ତ ନ୍ତୁ ଯିଏ ଥିବ ଭାଇ ଲିବରାଲ ରହିବି ମୋ ପିଲାଙ୍କ ପାଇଁ।
ହଁ ନା ପାର୍ସିଆଲିଟିସ ବି ବହୁତ କରନ୍ତି ଦେଖ ଖିଥିବେ କି ଯୋଉମାନେ ଅଧିକ ପଇସା ବାଲା ହେଇଥିବେ ନହେଲେ ଯୋଉମାନେ ଭଲ ପଢ଼ୁ ଥିବେ ପରା ସବୁଠୁ ତାଙ୍କ ସହିତ ମ୍ୟାମ ସାର ଗୋଟେ ଟାଇପ ର ଆଉ ଯୋଉମାନେ ଟି କେ ଲୋ ପଢ଼ୁଥିବେ ତାଙ୍କ ସହିତ ଗୋଟେ ଟାଇପ ର। ଏଇ କଥା ପାଇଁ ମ୍ୟାମ ଯେତେବେଳେ ଆମ ସହ ଭଲ ବିହେ ଆଚଛା ଏଇଟା ଯାର ମ୍ୟାମ ମାନେ ଆମ ସହିତ ଭଲ ବିହେଭ କରନ୍ତି ହେଲା ମତେ ମାନେ ଅଲଗା ଛୁଆଙ୍କ କତିରୁ ଏଗୁଡ଼ା ଶୁଣିଆକୁ ମିଳେ କି ଟିଚର୍ସ ପେଟ୍ ମା ମ୍ୟା ମ୍ ଙ୍କ ତଲୱା ଚାଟୁଚି ମ୍ୟାମକୁ ଆ ଗୁଲାମ ଏମିତି ସବୁ କହୁଛନ୍ତି। ପୁଣି ଅଧା ଛୁଆ ତ ମୋ ମୁହରେ ଆସିକି କହିଦେଇ ଯିବେ କି ମୁଁ ଏରା ସେ କହିବେ କି ଆ ତମେତ ମ୍ୟାମଙ୍କ ଫେବ୍ରେଟ ସ୍ଟୁଡେଣ୍ଟ। ତମ ମାର୍କ ର ଟେନସନ କଣ ଏମିତି କହିକି ଯିବେ।
ଆରେ ଥାଆନ୍ତି ଏମିତି ପିଲା।
ବହୁତ ଥାନ୍ତି ଖାଲି ଗୋଟେ ଦିଟା ନୁହଁ ବହୁତ ଥାଆନ୍ତି ଆମ କ୍ଲାସ ରେ ତିନି ଜଣ ପିଲା ଅ ଅଛନ୍ତି। ସେ ଝିଅଟା ଫାଷ୍ଟ ମୋର ଫ୍ରେଣ୍ଡ ଥିଲା ଷ୍ଟାର୍ଟଂରେ ତାପରେ କିଛି ପର୍ଟନାଲି ସୁଏ ନା ହେଲା ଝଗଡ଼ା ଫଗଡ଼ା ହେଇଗଲା ସିଏ ଆଉ ମୋର ଫ୍ରେଣ୍ଡ ହେଇକି ନାଇଁ। ସେ ମୋର ଏବେ ସବୁଠୁ ବଡ ଶତ୍ରୁ ହେଇଯାଇଛି ମୁଁ ତ ମୋ ସାହି ବାଟରେ ଚୁପ୍ ଅ ଛି ଆ ସାଇଲେଣ୍ଟ ଅଛି ସିଏ ନା କଥା କଥାରେ ଦିମାଗ ଗରମ କରିଦଉଛି।
ଏମିତି ଥୋଡି ହେବା କଥା।
ସେଇ ତ ସେ ତମର ଏମିତି କି ସାଙ୍ଗ ଥିଲେ ଯେ କି ରହିଥିବ ପୁଣି?
ବହୁତ ବହୁତ ବହୁତ। ପଚାରିବାରେ ନାହିଁ ସେଗୁରା।
ହୁଁ ଆ ସିଏ ବି ସେମତି ମାନେ ଏଥରକ ମୋର ଏକଜାମ ବି ସିଏ ଲାଷ୍ଟ ଯୋଉ ଲାଷ୍ଟ ସେମିଷ୍ଟାର ଥିଲା ଆମର ସେ ଏକଜାମ ଟାଇମ୍ ରେ ସେ ବହୁତ ହିଁ ମାନେ ଇଏ କରୁଛି ମୋ ସହିତ ଜାଣି ଶୁଣିକି ମୋ ଖାତାରେ ପାଣି ଢ଼ାଳି ଦେଲା।
ହେ ଭାଇ ଏମିତି।
ହଁ। ନା ମାନେ ମୋ ସାଇଡରେ ବସେନା ସିଏ ଫ୍ରେଣ୍ଡସିପ ଆମର ଭାଙ୍ଗି ଥିଲା କିନ୍ତୁ ରୋଲ ନମ୍ବର ଯେହେତୁ ଗୋଟେ ଅଛି ମାନେ ସେମ ଅଛି ମୋ ସାଇଡରେ ସେ ବସେ। ସିଏନା ରାଗିକି ମୋ ଥିଓରି କପି ଆମର କୋଡ ଲେଖା ହୁଏ ସେମିଷ୍ଟର। କପିଟାରେ କୋ ଯ ଜାଣି ହିଁ ଥିବ ନା ସେମ କଲମ ତାର ଅଣ୍ଡର ସ୍କୋର ଏତେ ପାଲା ଯେ ମୁଣ୍ଡ ଖରାପ ହେଇଯିବ ପ୍ରୋଗ୍ରାମିଂ ଲାଙ୍ଗୁଏଜ ଲେଖିଲା ବେଳକୁ। ତାକୁ କେତେ କଷ୍ଟ କରିକି ମୁଁ ଦି ପେଜ ଲେଖିକି ଥୋଇଛି ପୁରା ସେ ଝିଅ କଣ କଲା ନା ପାଣି ପିଇଲା କାସିବା ବାହାନାରେ ଢାଳିଦେଲା ପାଣି ମୋ ଖାତା ଉପରେ ଆମର ସେ ଯୋଉ ରେଡ଼୍ ପେନ୍ ଟା ଲେଖାଯାଏ। ତା ହେଡିଙ୍ଗ ଗୁଡାକ ରେଡ ନହେଲେ ବ୍ଲାକ ରେ ଲେଖାଯାଏ ସେଇଟା ଜିଙ୍କ ପେନ ରେ ଲେଖା ହୁଏ। ଯେମିତି ଖାତା ଟା ସୁନ୍ଦର ଲାଗିବ। ସିଏ କଣ ହେଲାନ ନା ଯେତେବେଳେ ପାଣି ପକେଇଦେଲା ଖାତାର ଆଉ ରୂପ ନାହିଁ। ମୁଁ ଯାହା ଲେଖିଥିଲି ତା ଦେହରେ କଲର ଚଢିଗଲା। ସେ ରେଡ ବ୍ଲାକ ର ସେଠୁ ଆମ ମ୍ୟାମ ଦେ ଦେଖିଲେ ମ୍ୟାାମ କହିଲେ ମୁଁ ସିନା ତ ଜାଣିଛି ତମେ ସବୁ ଭଲସେ ଲେଖିଥିଲ ଆଉ ଏଇଗୁଡା କଣ କରିବା ଫି ମୁଁ ତମକୁ ଏକଟ୍ରା ଉଛି ତମେ ଯଦି ଲେଖିପାରିବ ଲେଖ। ଆଉ ଫିପଟିନ ମିନିଟ୍ ନୁହଁ ଟେନ ମିନିଟ୍ ଲାଗିଲା ବାକି ଟାଇମ୍ ଟା ଦେଖା ଥିଲାନା ଲେଖି ଥିଲି ନା ଭାବି ଭୁବାକି ତ ସବୁ ଦେଖିକି ଦଶ ମିନିଟ୍ ଭିତରେ ଉତାର ହି ଦେଇଦେଲି ବି ଆମକୁ ଝିଅର ମୁହଁ ପୁରା ଯାଇଚି। ତାଲି କଥା ବି ହଉନି କି କିଛି ଟ୍ରାଏ ବି କରୁନି। କରିବାକୁ।
ଭଲ ଏମିତି ପିଲାଠୁ ଦୂରେଇକି ରୁହ ଆଉ ବେଶୀ ଲାଗିଲେ ତମେ ବି ତାକୁ ଦେବା କଥା ଯେ।
କଣ କହିବି ତାକୁ ତାକୁ ମୁଁ କହିବାକୁ ଯାଇକି ମୋର ଟାଇମ ୱେଷ୍ଟ ହବ ଏନର୍ଜି ୱେଷ୍ଟ ହବ। ସେଇ ଟାଇମ ରେ ପଢିଦେବି ଯଦି ମୁଣ୍ଡରେ କେତେ କଥା ରହିଯିବ।
ହୁଁ।
ସିଏ ତମର ସେମିତି କିଛି ଇନସିଡେଣ୍ଟ ହେଇଛି ସାଙ୍ଗମାନଙ୍କ ସହ?
କହିବାକୁ ଗଲେ ବହୁତ କିଛିଟା ଇନସିଡେଣ୍ଟ ଅଛି ବଟ ଶିଖିବା କଥା ଶିଖିବାର ଜିନିଷ ଏଇଆ। କୋଉ ସାଙ୍ଗ ରହିବେନି? କେହି ରହିବେନି ଲାଷ୍ଟ ଯାଏଁ ଟାଇ ୱଇ ସମସ୍ତେ ଯିବେ।
ଠିକ୍ କଥା। ସବୁ ସାଙ୍ଗ
ବାପା ମା ସେଟା ଆଗୁଆ ଜାଣିଥାନ୍ତି।
ହଁ ସିଏ ସେତେବେଳେ ପର୍ନ୍ତ ରହିବେ। ଯେତେବେଳେ ପର୍ଯ୍ୟ ତାଙ୍କ ପ୍ରଫିଟ୍ ଅଛି।
କେହି ନା ନିଜର ୟାଫେରେ କେହି ଲାଷ୍ଟ ଯାଏଁ ରହିବେନି।
ସେଇ ତ ଘ ମାନେ ସାଙ୍ଗ ଉପରେ ଭରିସା କରିବା ସେମିତି ଗୋଟେ ଗୋଟେ ସାଙ୍ଗ ଥାନ୍ ମିଳିଥାନ୍ତି ଭଲ ସାଙ୍ଗ ଯୋଉ ମାନଙ୍କୁ ସେମାନେ କୁହନ୍ତି ଫ୍ରେଣ୍ଡସିପ୍ ବହୁତ ଭଲ ବହୁତ ଭଲ। ଆଉ ଯୋଉ ମାନଙ୍କୁ ବୋର୍ସ ଫ୍ରେଣ୍ଡସିପ ମିଳିଥିବ।
ହୁଁ ହୁଁ।
କଣ ହିଁ କହିବେ।
ହୋପ ବି ରଖିବା କଥା ନୁହଁ ଭାଇ କି ହଁ ଭାଇ ଇଏ ଭଲ ଇଏ ରହିବ ମୋ ସହିତ।
ଟ୍ରଷ୍ଟ ବି ରଖିବା କଥା ନୁହଁ ଟୋଟାଲି।
ଟଷ୍ଟ କାହା ଉପରେ ରଖିବା କଥା ନୁହଁ। ଏଇଟା ଗୋଟେ ସଜେସନ ଦେଇ ପାରିବି ଲାଇନ ଟ୍ରଷ୍ଟ ତ କାହା ଉପରେ ନୁହଁ।
ହୁଁ। ଅ ସିଏ ସାଙ୍ଗଡା ମୋର ଏମିତି ଥିଲା। ମାନେ ମୋ ଓଏ ସୋସିଆଲ ମିଡିଆ ପ୍ଲାଟଫର୍ମ ର ପାସୱାର୍ଡସ୍ ବି ତା ଫୋନରେ ଲଗଇନ୍ ହେଇକି ଥିଲା। ଏମତି ସାଙ୍ଗଥିଲା ମୋର ସିଏ।
ହଉ ଶୁଣ ସଇ ସାଇ ଆମେ ଏବେ ନେକଷ୍ଟ କଲ୍ ରେ କଥା ହବା ଆଉ।
ହ ହଁ ହଁ ଠିକ୍ ଅଛି। ଧନ୍ୟବାଦ ଟାଟା।